ହ୍ୟାଲୋ
ସରସ୍ଵତୀ ମ୍ୟାଡ଼ାମ
ହୁଁ
କଣ ଚାଲିଛି
ହୁଁ
ଅ ହ୍ୟାଲୋ ଠିକ ଚାଲିନି ହଁ ସବୁ ଠିକ ତ ଆସୁଛି ଆସୁଛି ସବୁ ଠିକ
ହୁଁ ସବ ଠିକ ତର କଥା
ସବୁ ଠିକ ମୁଁ ତ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି
ବହୁତ ଭଲ ଅଉଛି ଆପଣ କଣ କରୁଥିଲେ ବର୍ତ୍ତମାନ
ବର୍ତ୍ତମାନ ମୁଁ ଶୋଇଥିଲି।
ହୁଁ ଆଚ୍ଛା ଆଜ୍ଞା।
ହୁଁ ହଁ ମୁଁ କଣ କହୁଥିଲି।
ହୁଁ କୁହନ୍ତୁ।
ପର୍ବପର୍ବାଣି ଭିତରେ କଣ କୁମାର ପୂର୍ଣିମା ପର୍ବ କେମିତି ହୁଏ କଣ ଜାଣିଛ କି କିଛି ଏ ବିଷୟରେ?
ହଁ କୁମାର ପୂର୍ଣ୍ଣିମା ପର୍ବ ତ ଆମର ଏପଟେ ବହୁତ ଫେମସ କହିଆକୁ ଆପଣଙ୍କ ଉପରେ ବହୁତ ପ୍ରସିଦ୍ଧ। ଆ ଆମର କୁମାର ପୁର୍ଣ୍ଣିମା ପର୍ବ ଏପଟେ। ତ କୁମାର ପୂର୍ଣ୍ଣିମା ପର୍ବରେ କଣ ହୁଏ ନା ନା ଝିଅ ମାନେ ଯୋଉ ଅବିବାହିତ ଝିଅ ମାନେ ଥାଆନ୍ତି ସେମାନଙ୍କ ପାଇଁ ଏଇଟା ଏକ ବହୁତ ବିଶେଷ ପର୍ବ ହେଇଥାଏ ସେମାନେ ପ୍ରଥମେ ସକାଳୁ ଉଠିବେ ସୂର୍ଯ୍ୟଙ୍କୁ ଦେଖିିବେ ଏବଂ ସନ୍ଧ୍ୟାରେ ମଧ୍ୟ ଅ ଆମର ଚନ୍ଦ୍ରକୁ ଦେଖି ପୂଜା କରିବେ ଆଉ ସମସ୍ତେ ମିଶି ଗୀତ ଗାଆନ୍ତି ଆମର ଏ ପଟେ ମାନେ କୁମାର ପୂର୍ଣ୍ଣିମା ଦିନ ଗୋଟେ ଓଷା ମଧ୍ୟ ଚାଲିଥାଏ ଖୁଦୁରିକୁଣି କି ଜହ୍ନି ଓଷା ଜହ୍ନି ଓଷା ହେଇଥାଏ ଜହ୍ନି ଓଷା ର ଲାଷ୍ଟ ଦିନ ହେଇଥାଏ କୁମାର ପୂର୍ଣ୍ଣିମା ଦିନ ଆଉ ସେଦିନ ଅ କଣ ହେଇଥାଏ ନା ସମସ୍ତେ ମାନେ ଅଭିଆରୀ ଝିଅମାନ ଯୋଉଥାନ୍ତି ସେମାନେ ଚାନ୍ଦ ଜହ୍ନ କୁତ ପୂଜା କରନ୍ତି କରନ୍ତି ପ୍ଲସ୍ ସେମାନେ ଉଁ ଉଁ ବହୁତ ମଜାମସ୍ତି କରନ୍ତି। ପ ବଡ ମାନଙ୍କୁ ଅ ପ୍ରତି ମାନେ ଆମ ଅଜା ଆଜ୍ଞା ଏମିତି ଅଛି ସମସ୍ତଙ୍କ ଘର ବୁଲି ବୁଲି ମୁଣ୍ଡିଆ ମାରିବୁ ସେମାନେ ଆମକୁ ପଇସା ଦେବେ ତାପରେ ଯାହା ଘରେ ଯାହା ହେଇଥିବ ଖାଇବାକୁ ମଧ୍ୟ କରାଯାଏ ତାପରେ ରାତିଟା ଆମର ଏଗୁ ସାନ ବଡ ସମସ୍ତେ ମିଶିକି ତାସ୍ ଖେଳନ୍ତି ପଇସା ଦେଇକି ମଜା ଥିଲା। ତାନି ତ ଆମର ଗୋଟେ ଥାଇ ଗୋଟେ ବଡ ମାନେ ସେଠି ବଡ ଲୋକମାନେ ସବୁ ଯାଇକି ତାସ ଖେଳନ୍ତି। ନ୍ତି ମୋ ଭାଇ ମାମୁ ଘରୁ ପୁଅମାନେ ମାମୁଁ ମାମୁଁ ଖେଳନ୍ତିନି ବଡ଼ ମାଇଁ ସାନ ମାଇଁ। ଭାଇ ଏଁ ସବୁ ଭାଇମାନେ ଯାଇକି ସେଠି ପଇସା ଦେଇକି ଖେଳନ୍ତି ଜିତନ୍ତି ହାରନ୍ତି ତା ପରଦିନ ହେଇଥାଏ ଭା ଭାତ ଡାଲମା ହେଇଥିବେ ଏମାନେ ଯୋଉ ଖେଳିଥିବେ ଏଥିରେ ଭାତ ଡାଲମା ହେଇଥବେ ସକାଳୁ ଯାଇକି ସମସ୍ତେ ଭା ଭତ ଡାଲମା ଖାଇକି ଆସି ଏମିତି ହୁଏ ଆମର ଏପଟେ।
ଓହୋ ବହୁତ ଭଲ ହଉଛି ତାହେଲେ ଆଉ।
ହୁଁ ମାନେ ଉଁ ସବୁଠୁ ମାନେ ଆମ ଯୋଉଠୁ ଅଛି କୋଦଳାରେ ଏଇ ଏଠି ମାନେ ତାସ ଖେଳ ଜୁଆ ଟାଇପର କହିପାରିବ ଏମିତି ଜୁଆ ଖେଳନ୍ତି ଲୋକ ଘର ଭାର ବି
ହଁ ହଁ ସେ ଏନ୍ତି କଥା ତାହେଲେ।
ତମର ସିଆଡେ ହୁଏନି କି କୁମାର ପୂର୍ଣ୍ଣିମା?
କୁମାର ପୂର୍ଣ୍ଣିମା ହୁଏନି। କୁମାର ଅହଂ ଆମ ଏଠି ତ ମକର ସଂକ୍ରାନ୍ତି ହୁଏ। ହଁ ଖାଇ ହୁଏ। ମକର ସଂକ୍ରାନ୍ତି ହଉଛି ତମ ସେଠି?
ବଟ ଏତେ ଧୁମଧାମରେ ନୁହଁ ନର୍ମାଲି ମକର ଯଉ ମହାପ୍ରଭୁଙ୍କୁ ପୂଜା ହୁଏ। ସେମିତି ଗୁଡି ଫୁଡି ଉଡାଉଁ। ପିଲାମାନେ ବଟ ଏତେ ନୁହଁ ଆମର ଏପଟ ମକର ସଂକ୍ରାନ୍ତି ଯୋଉ ଆନ୍ଧ୍ର ମାନଙ୍କର ତେଲୁଗୁ ମାନଙ୍କର ପୋଙ୍ଗଲ ଟା ନା ଆମର ବ୍ରରହ୍ମପୁର ସା ଟା ବେଶୀ ତେଲୁଗୁ ଲୋକ ବି ରୁହନ୍ତି ତ ପୋଙ୍ଗଲ ସେଲିବ୍ରେଟ ହୁଏ ମକର ସଂକ୍ରାନ୍ତି ଦିନ। ତାଙ୍କର ଥାଏ ମାନେ ଯୋଉ ଆମ୍ବ ଏମିତି କଣ ଗୋଟେ ନବରତ୍ନ ଟାଇପର ଗୋଟେ ପୂଜା କରନ୍ତି ଆଉ ତାଙ୍କର ଭାତ ଡାଲି। କେତେ କଣ ଭିନ୍ନ ମ-ମୋ ସାଙ୍ଗ ତେଲୁଗୁ ବଟ ମୁଁ ଏତେ ତାକୁ ଏବେ ପଚାରିନି କେମିତି ସେଲିବ୍ରେଟ
ଓହୋ।
ହଁ।
ଆମର ଏଠି ମକର ସଂକ୍ରାନ୍ତି ପୂଜା ହୁଏ। ଯେମିତି ଚାଉଳ ଉଁ ଅରୁଆ ଚାଉଲ ନଡ଼ିଆ। ଉଁ କ୍ଷୀର ଆଉ ଆଖୁ ଆଉ କଣ କଣ ଦିଅନ୍ତି। ଏସବୁକୁ କଦଳୀ ବି ଦିଅନ୍ତି। ଏସବୁକୁ ମିଶେଇକି ଗୋଟେ ମକର ଚାଉଳ ତିଆରି ହୁଏ ଆଉ। ଏ ସବୁ ଭଗବାନଙ୍କୁ ଭଗବାନଙ୍କୁ ଦେଇକି କି ସବୁ ପ୍ରସାଦ ନିୁନ୍ତି ଆଉ
ହୁଁ।
ହଁ ଏଇଟା ବି ଗୋଟେ ଭଲ ପର୍ବ ଆଉ ଆମ ଏଠି ମେଲା ବି ଲାଗେ ସେ ମକର ସଂକ୍ରାନ୍ତି ଟାଇମ।
ହୁଁ ନାଇଁ ଆମର ଏଇଠି ଏଇ ଯୋଉ ଠାକୁରାଣୀ ଯାତ୍ରା ତମ କହିଣନଥିଲ କି ବ୍ରହ୍ମପୁରରେ ହୁଏ। ସେଇଟ ଆମେ ବହୁତ ମେଳା ଲାଗେଉ ପ୍ଲସ ଆମର ଯୋଉ ଏପ୍ରିଲ ମାସ ଥାଏ ଏପ୍ରିଲ ମାସରେ ଆମର ଏପଟେ ବହୁତ ଜାଗା ବିଶ୍ୱ ଶାନ୍ତି ମହାଯଜ୍ଞ ହୁଏ।
ହଁ
ଶୁଣିଥିବ ତ ତମେ ତମ ସିଆଡ଼େ ହୁନି କି ବିଶ୍ୱଚଧୀ ମହଜଜ୍ଞ
ଓ ସେଇଟା ମାନେ ବାବାଲେଖ ମହିମା
ନା ସେଇଟା କଣ କହିଲ ମହାପ୍ରଭୁଙ୍କ ପାଖରେ ହୁଏ। ଯଜ୍ଞ ବହୁତ ଗୁଡେ ବ୍ରାହ୍ମଣ ପଣ୍ଡିତ ବସ। ହୁନ୍ତି ଜଣେ ବ୍ରହ୍ମା ହେଇକି ବସନ୍ତି ଆଉ ଦି ଜଣ କଷ୍ଟା କଷ୍ଟ ହେଇକି ବସନ୍ତି ହୁଏନି ତୁମର ସେପଟେ ଆମର ଏପଟେ ହୁଏ ମୋ ଅଜା ଯେତେବେଳେ ଥିଲେ କାକେ ସବୁବେଳେ ସବୁ ଯଜ୍ଞରେ ବ୍ରହ୍ମା ହେଇକି ଯାଆନ୍ତି ଆଉ ଆମ ଅଜାହାର କହଲେ ଗୀତର ହେଲାଣି ତ ମାନେ ମୁଁ ଜାଣିବାର ତ ସେ ଦିଇଥର ଯାକ ମୋ ମାମୁ ମାଇଁ କତା ହେଇଯିବ ବ ସବୁ ଯଜ୍ଞ ପୁରା